ହ୍ୟାଲୋ ହଁ ନମସ୍କାର।
ହଁ ନମସ୍କାର। ଆଉ କଣ କରୁଥିଲେ?
ହଁ ଏମିତି ଉଠିକି ଚା ପିଇକି ବସିଥିଲି।
ଓହୋ ଆଉ ଆପଣଙ୍କ ଇଆଡେ ବର୍ଷା ହେରିକା କେମିତି ହଉଚି।
ହଁଁ ହଁ ଆମର ଏପଟେ ତ କାଲିଠୁ ଆଉ ସେତେ ବର୍ଷା ହଉନି।
ଓହୋ।
ବର୍ଷା ଟା କମି ଯାଇଚି। ହୁଁ।
ଓହୋ। ନାଇଁ ଆମ ଆଡେ ଆମ ଆଡେ ଏପଟେ ଜୋରରେ ବର୍ଷା ହେଇ ମାନେ ଚାଲିଚି ତିନି ଚାରି ଦିନ ହେଲାଣି। ମାନେ ବର୍ଷା ଟା ଛାଡୁନି ଜମା। ହଉଛୁ ବହୁତ ଜୋରେ ହୁଁ ଏବେ ବି ବର୍ଷା ହଉଛି ପା। ବର୍ଷା ତ ବର୍ଷା ଯାହା ହଉଛି ନେଟୱାର୍କ ପୁରା ବି କାଟି ଦଉଚନ୍ତି।
ହଁ ଆମେ ଯେ ଫଳରେ ଯୋଗାଯୋଗ ପାଇଁ ଅସୁବିଧା ପିଲାମାନେ ସ୍କୁଲ୍ ବାଡି ଯିବା ସୁ ସବୁରେ ଅସୁବିଧା ଚାଲିଚି। ଯିଏ ଯୋଉ ଚାକିରି କ୍ଷେତ୍ରରେ ଯେ ଅସୁବିଧା ସବୁ ହଉଥୁବ।
ହଁ। ଆଉ ଏପଟେ ଆମର କଣ କହିଲ ଟିକେ ଏପଟେ ଆମର ଧାନ ଫାନ ଚାଷ ବହୁତ ହୁଏ। ଚାଷଟା ଏଟା ଏଇ ବର୍ଷା ହେଲା ଯୋଉ ମାନେ ସବୁ ତଳି ପକେଇଚନ୍ତି। ତିନି ଦିନ ହେଲାଣି କଣ୍ଟିନ୍ୟୁସଲି ବର୍ଷା ହଉଛି ସେ ତଳି ଗୁରା ସବୁ ପଚିଲାଣି। ଚାଷୀ ମାନେ ବହୁତ ହଇରାଣ ହଉଛନ୍ତି ଆମ ପଟେ ଏପଟେ ଏବେ।
ହଁ ଆମ ପଟେ ହେଲେ ସେମିତି ସେ ଯୋଉ ତଳି ଉଡା ପ ଆ ପାଣି ଗୁଡା ଯଦି ଜମିଯିବ ତଳି ଗୁଡିକା ପଚୁକା ହେଇଯିବ ନା।
ହଁ ଆପଣଙ୍କର ସେପଟେ ସବୁ ଧାନ ଫାନ ଚାଷ କରାଯାଏ ନା କଣ ସବୁ ଫେମସ୍ କୋଉ ଚାଷଟା ବେଶୀ ହୁଏ କୋଉଟା କରନ୍ତି?
ଆମର ହେଲେ ଏପଟେ ଧାନ, ମୁଗ, ବିରି, ରାଶି, ମାଣ୍ଡିଆ। କପା
ଉଁ, ଆଣ୍ଠୁ ଚାଷ ହଁ କ ହଁ ହେଲେ କରାହଉଛି କାନ୍ଦୁଲ କରାହଉଛି।
ଓହୋ! ଆମର ନାଇଁ ଆମର ଏପଟେ ଧାନ ଅମର ଏମିତି ଧାନ କହିଲେ ମୁଗ ଧାନ ବିରି, କୋଳଥ ଏଇରା ସବୁ କରାଯାଏ ମାନେ ସିଜନ ଅନୁସାରେ ଧାନ ଚାଷ ସଇଲେ। ଆ, ଉଁ, ବିଲ ଟା ଫାଙ୍କା ନ ପକେଇକିନା କରନ୍ତି। ଆଉ ହଉଛି ଆଉ କରନ୍ତି ଆମର ଏଠି ବହୁତ ହୁଏ କାଜୁ। କାଜୁ ଚାଷ ଟା ଅନ ଚାଷ ହଁ,
ଓ ହୋ କାଜୁ ତ ମହଙ୍ଗା ସେଟା ପସନ୍ଦ ବହୁତ।
ଆମର ଏଠି କହିବାକୁ ଗଲେ ସମସ୍ତଙ୍କ ବାରିରେ ଥିବ ଯାହେଲେ ଦଶ ପନ୍ଦର କାଜୁ ଗଛ।
ହଁ।
ହୁଁ, ଆମର ମୁଁ ପା କହୁଛି ମୋ ଜେଜେ ବାପା ହେରିକା ଲଗେଇଥିଲେ ବୋଧେ। ଆମ ବାରି ପଛ ପଟ ଟା ସମ୍ପୂର୍ଣ୍ଣ କେ ତେ ତଥାପି ହବ ଉଁ, ଦୁଇଶହ ତିନିଶହ କାଜୁ ଗଛ ଲଗା ହେଇଛି।
ଲେ ବାପରେ କାଜୁ ରେ ତ ଭଲ ଲାଭ ହୁଏ ମୁଁ ଶୁଣିଥିଲି।
ହଁ ଲାଭ ହୁଏ। ମାନେ କଣ କହିଥିଲେ ଲାଭ ହୁଏ ଏଟା ଯଦି ଭଲ ଜାଗାରେ ତୋମେ ବିକିବ ଭଲ ଲାଭ ହବ। ଯଦି ଯେମିତି ଥାଆନ୍ତି ଗୋଟେ ଗୋଟେ ଭେଣ୍ଡର୍ ଟାଇପ୍ ର ସେଟାରେ ଯଦି ବିକିବ ଏ ସେ ପୁରା ମାରିକି ନେଇଯାଆନ୍ତି। ମାନେ ଯେତିକି ଦାମ୍ ତାଠୁ ବହୁତ ଇଏରେ ନିଅନ୍ତି। ନହେଲେ ଭଲ ଜାଗାରେ ଯଦି ନିଜେ ଯାଇକି ନା ଦେଇକି ଆସିବ କି ଗୋଟେ ଜାଗାରେ କି ଇଏରେ ସେଟାରେ ଭଲ ଲାଭ ହୁଏ।
ହଁ, ହଁ।
ଲୋକ ଗାଁ ଲୋକେ ଏତେ ବେଶି ହୁଁ, ଆଉ କାଜୁ ଯୋଗୁ ଭାଲୁ ବି ସେମତି।
ହଁ ଭାଲୁ ଭାଲୁ ଥିବ ନା।
ହଁ ମାନେ ଆଉ ଭା କାଜୁ ସିଜନ ମାନେ ଶୀତ ଦିନ ଟିକେ ହେଇଗଲା ମାନେ ସେ ଭାଲୁ ସବୁବେଳେ। ଆସିବା ମାନେ ଆମେ ତ ଅଧିକାଂଶ ଏଇଠି ତ ଆସେ ହଁ ହଁ କରେନି। କଣ ପାଇଁ ଆଉ ଯାହାହେଲେ ଭାଲୁ ରେ ଆମର ଏଇଠି ତିନି ଜଣଙ୍କୁ ମାନେ ପୁରା ମାରି ଦେଇେଥିଲେ, ମାରି ଦେଇ ନାହାନ୍ତି ପୁରା ଖଣ୍ଟିଆ ଖାନ। ମାଡ଼ଗୋଳ ହେଇଥିଲେ ଭାଲୁ ଆଉ ମଣିଷ ସେ ବଞ୍ଚିଛନ୍ତି ସେ ଲୋକ ବି। ଆଜି ପର୍ଯ୍ୟନ୍ତ ବି।
ହୁଁ ହୁଁ ଆମେ ଯିବା ସେ ଶୀତ ଦିନେ ଆପଣଙ୍କ ଗାଁ କୁ କେତେବେଳେ ଆସ ବୁ ଟିକେ ଭାଲୁକୁ ଦେଖିବି।
ହଁ ଆସିବେ କାରଣ ଆମେ ଅଧିକାଂଶ ଟାଇମ ଯେତେବେଳେ ଛାତ ଉପରେ ଯାଉ ଅଧିକାଂଶ ଯଦି ଥିବେ ନହେଲେ କୁକୁର ଆମର ଗୋଟେ କୁକୁର ଅଛି ଦି ତିନିଟା କୁକୁର ରହିଛନ୍ତି ପୋଷା କୁକୁର। ରହିଛନ୍ତି ସେ ଭାୁଲୁ କୁ ଦେଖିଲେ ଭୁକିବେ ଭୁକିବେ ଭୁକିବେ ମାନେ ଇଆଡ଼େ ଯେ ଭାଲୁ ଆସିଲା। ଆଉ ଯାଇକି ଛାତ ଉପରେ ଧାଇକି ଯିବୁ, ଯିବୁ ଦେଖିବୁ।
ହଁ ହଁ ଘର ପାଖକୁ ହେଲେ ପଳେଇ ଆସବ ପରା।
ହଁ ବା ଆମ ବାରି ପଛରେ ସବୁ କାଜୁ ଗଛ ଲଗା ହେଇଛି ନା ମାନେ ଆମର ଇଏଟା। ପଛପଟେ ସେଥିପାଇଁ ତ ପାଚେରୀ ଏରିଆରେ କିଛି ଦିଆ ଯାଏନି ଏ ବହୁତ ହୁଁ କାଜୁ ଗଛ ଲଗା ହେଇଛି ପଛ ତୋଳିବା ପାଇଁ ସେଇଥିପାଇଁ ଭାଲୁ ଗୁଡା ପଳେଇ ଆସନ୍ତି।
ହୁଁ ହୁଁ ଆମ୍ବ ଗଛ, ନଡିଆ ଗଛ ଏସବୁ ତ ଥିବ।
ଆମ୍ବ ଗଛ ଅଛି, ନଡିଆ ଗଛ ଏମିତି ଗୋଟେ ଦିଟା ଲଗା ହେଇଛି।
ଆମର ପୁରା ପ୍ରତ୍ୟେକଙ୍କ ବାରି, ରେ ନଡିଆ ଗଛ ଅମୃତଭଣ୍ଡା ଗଛ ଅଛି।
ନା ନଡିଆ ଟା ଆମର ଏଇ ମାଟିରେ ହଉନି। ଭଲ। ମାନେ ଫଳ ଟା ଫଳିବ ଅହ ଭଲ ଭଲ, ନଡିଆ ପାଣି ଟା ଦେହ ପାଇଁ ବହୁତ ଭଲ ପିଇବାକୁ।
ହୁଁ ନଡିଆ ବହୁତ ଭଲ, ଆମର ବାରିଆଡ ମଧ୍ୟ ବହୁତ ନଡିଆ ଗଛ ଅଛି।
ଆମର ନଡ଼ିଆ ଫଡ଼ିଆ ଗଛ କାହିଁ ଏତେ ନାହିଁ, ମାତ୍ର ଦିଟା ଲଗା ହଇଛି। ଆଜି ପର୍ଯ୍ୟନ୍ତ ବି ସେ ଫଳ ଗୁରାରେ, କାହିଁ ମାନେ ପାଣି ଜମା ରହୁନି। ଯଉଁ ଏ ବଡ ବଡ ହେଇଯାଉଛନ୍ ତାପରେ ଆଣିଲା ବେଳେ ସେଟା ଭିତରେ କିଛି ନଥିବ ନଷ୍ଟ ହେଇଯାଇଥିବ। ଏମିତି ହଉଛି ମାନେ ଫଳଟା ସେ କମ ପଚାରିଲୁ ଦି ତିନି ଜଣଙ୍କୁ ଯେ କହିଲେ ମାଟି ପାଇଁ ଗଛ ଗୁଡ଼ା ନ ଏନ ଆମର ଏଇଠି ତ ଯେହେତୁ କାଦୁଆ ମାଟି। ସେଥିପାଇଁ କାଦୁଆ ମାଟି ପାଇଁ। ଏଠିକି ରହୁଛି ଆମ୍ବ ପଣସ। ଆଉ ଯେମିତି କାଜୁ ଗଛ ଏଇ ସବୁ ପାଇଁ ଠିକ୍।
ନୁର୍ଜୀଵ ପାଣି ଥିବ ଯେ ବଢୁନି ବଲିକି - ଆହୁରି ପାଣି ଥିବ ଆହୁରି ନେଇ ଆସ। ଆଉ ଖାଲିଳେ ପିଇବା ଯେ ଭାରି ସ୍ଵାଦ।
ହୁଁ, ଯୋଉ ପଟେ ଯୋଉ ସେ ଇୟା ଏ ମାଟି ଅନୁସାରେ ସବୁ ପନିପରିବା ହଉଛି ଆଉ। ଆପଣ କାଜୁ ତରକାରୀ କେବେ ଖାଇଛନ୍ତି କଞ୍ଚା କାଜୁ ତରକାରୀ?
କଞ୍ଚା କାଜୁ ତରକାରୀ ତ ମୁଁ କେବେ ଖାଇନି।
କେବେ ବନେଇନି କେବେ ଶୁଣିନି ମଧ୍ୟ କେମିତି କଣ ହୁଏ।
ମାନେ କାଜୁ ଟା ହେଲା ବେଳକୁ କାଜୁ ଟା ମାନେ ଯୋଉ ଆମେ ଯୋଉଟା ଖାଉଛେ ଯୋଉ କାଜୁଟା କିଣିକିନା। ସେଇଟା ଶୁଖିଲା କାଜୁ, ଏଟା କଞ୍ଚା ମାନେ ଶୁଖି ହେଇକିନା ଏଇଟା ପାଚି ସାରିଲା ପରେ କାଜୁଟା ଏଇଟା ଶୁଖିକିନା ତାପରେ ତା ଫଳଟା ବାହାର ଏମତି ପଡିକିନା, କଞ୍ଚା କାଜୁ ସେ କାଜୁଟା ଯେତେବେଳକୁ ମାନେ କଞ୍ଚା ଥିବ। ହେଟା ନେଳି କଲର ଥିବ ହେଟା ସେଇଟା ଆଣିକିନା ସେଟା କାଟି ଦିଅନ୍ତି ପନି କି ଛୁରୀରେ ଛୁରୀ କି କେ କା କାଟିଦେବେ କାଟିଦେଇକିନା ତା କାଜୁ ଟା ବାହାର କରିଦେବେ।
ହୁଁ ହୁଁ ହୁଁ।
କାଜୁ ଟା ବାହାର କରିକି ସେଟା ଯେମତି କରୁଛନ୍ତି ଜିରା ସୋରିଷ ଦେଇକିନା। ହଁ ବାଟଣ ବାଟ ଏଇକିନା ଛତୁ ପତୁଆ ଟାଇପ ଯେମତି କରନ୍ତି ସେଟା ଏମିତି କା ଛୁ ପତୁଆ କରନ୍ତି ଆଉ ତେଣୁ ଭାରି ଟେଷ୍ଟ ହେରା ଟିକେ ଇଏ କାମ
ହଁ।
ତାକୁ ଛଡା ହଁ ହେଇଟା ବଢିଆ ଟେଷ୍ଟ। ମାନେ ସେଇ ସିଜିନ ହେଲା ବେଳକୁ ଲୋକ ବହୁତ ଆସିକି ନେଇଯାଆନ୍ତି ବି। ଲୁଚିକିନା
ହଁ ହଁ। ହଁ ଏ ତ ବଢିଆ ସ୍ଵାଆଦିଆ ଲାଗିବ। ମୁଁ ଆମ ଘରେ ତ କେବେ ହେ କିଏ ବନେଇନି କି ଆମେ ଏମିତି ହଉଛି ବି ଜାଣିନଥିଲୁ।
ହ
ଏବେ ଦେଖିବା ତମର ସେପଟର କିଛି ଆମର ଏପଟେ ନହେଲେ ପଠାଅ। ମୁଁ କରିବି ଆମ ଘର ଲୋକମାନଙ୍କୁ ଖୁଆଇବି ଆଉ।
ହଁ ହଁ। ଏଇଟା କିନ୍ତୁ ଟିକେ ଇଏ କାମ କାରଣ ତାର ଯୋଉ କାଜୁ ଟା କାଟିଲା ବେଳେ ହେରା ପୁରା ଅଠା ଲାଗିକି ହାତ ଉରା ପୁରା କଳା ପଡିଯାଏ। ଯଦି ସୋରିଶି ତେଲ ହେରିକା ନ ମାନିବ ନ ମରିବ। ସେ ହାତଟା ପୁରା ଯେମିତି ଚୋପା ହଁ ପୁରା ଚୋପା ଛାଡ଼ିବ ହାତଟା।
ତ ହାତ ଇଏ ହଁ ହଁ।
ଅ ପୁରା ଇଏ ହେଇକିନା ଚୋପା ଛାଡେ ସେଥିପାଇଁ ତାକୁ ପୁରା ତେଲ ମାରି ମାରି ତି ମାରି ମାରି କା କାଟନ୍ତି ହେଟା ହେଟା କିନ୍ତୁ ତା ପ୍ରୋସେସ୍ ତା ଇଏ କିନ୍ତୁ ଖାଇଲା ବେଳ ବହୁତୁ ଟେଷ୍ଟ ଲାଗେ ଖାଇବା ଟା। ଯାହା ହେଲେ ଆମେ ଯାଇକି ନା ଆଣୁ ଆମେ ନିଜେ ଯାଇକିନା ଗଛ ରୁ ଯାଇି ତୋଳି ତୋଳିଆକୁ ଧରିକି ଆସିବୁ। କାରଣ ଅଧେ ବହୁତ ବି ମନା କରନ୍ତି କାରଣ ଏରା ବିକା ଯାଏ ତ। ମନା କରନ୍ତି କିନ୍ତୁ ଆମେ ଯାଇକି ନା ଆଣିକି ଖାଉ।
ଓହୋ ହ ବହୁତୁ ବଢିଆ ଆପଣ ସେପଟେ ରାଜୁ ଆଉ।
ମୁଁ ବି ତମର ସେପଟୁ ନଡିଆ ହଉନି ମୁଁ ବି କେତେବେଳେ ନଡିଆ ଆପଣ ପଠେଇଦେବି ଆଉ ନଡିଆରେ ତ ବି ବିଭିନ୍ନ ପ୍ରକାର ସବୁ ହଉଛି ନା। ଆମର ଆଇଟମ ନଡ଼ିଆ ଚଟଣିୀ ତ ଖାଇଥିବେ? ନଡ଼ିଆ ଆମର ଏପଟେ ଗୋଟେ ପାତି କରା ହଉଛି ମାନେ ସେଟା ଖାଇବା ପାଇଁ ଭଲ ଲାଗୁଛି।
ହଁ
ଏ ଯୋଉ ଆମର ଉଖୁଡା ଏମାନରେ ପଡେ।
ଓହୋ।
ହଁ ନଡିଆ ପାତି ମାନେ ନଡିଆ ଟାକୁ ପ୍ରଥମେ ତୋଳିକି ଶୁଖାଯିବ।
ହୁଁ।
ସୁଖା ନା ନଡ଼ିଆ ଟା ତୋଳିକି ଫାର୍ଷ୍ଟେ କାଟିବ। ମାନେ ସରୁ ସରୁ କରିକି ତାକୁ କାଟିଦେବେ ଯେମିତି ଆଳୁ କାଟନ୍ତି। ତା ପରେ ଉ ଶୁଖେଇଦବ ସେଟାକୁ ଶୁଖେଇ ଦେଲା ପରେ ମୋ ମାଆ କରନ୍ତୁ ମୁଁ ଦେଖିଛି ଗୋଟେ ଚେନି ର ଶିରା ପାଗ କରିବେ। ଆଉ ପ୍ରଥମେ ପାଣି ଦେଇଦେବେ। ପାଣି ଦେଇଦେଲା ପରେ ସେଥିରେ ଚେନି ଦେବି ଆଉ ଟିକେ ଆମ୍ବିଡି ଖାଇବା ପାଇଁ ଇଚ୍ଛା ଲେମ୍ବୁ ଟିକେ ଦେଇଦେବେ ସେଇଟା ଏମତି ଘଣ୍ଟି ଘଣ୍ଟି ଯେତେବେଳେ ସେଟା ପାଗ ପଳିଆ ସେ ଟିକେ ଟାଣ ପାଗ ହବ ସେତେବେଳେ ନଡିଆ ଟା ପକେଇଦେବେ। ନଈ ଟା ପକେଇଦେଲା ପରେ ରଖିଦେବେ ତମେ ତାକୁ ଷ୍ଟ କରିକି ରଖିବି ଖାଇଲେ ମଧ୍ୟ ହଉଛି ହେଟା ବଢିଆ ଲାଗେ ନା। ହବ ବ ମୁଁ କେତେବେଳେ? ବନେଇକି ମାନେ ବହୁତ ଦିନ ତ ରହୁଛି ନା ମୁଁ ଆପଣଙ୍କୁ ଘର ପଠେଇଦେବି ଆପଣ ମାଉସା ମାଉସୀଙ୍କୁ ଖାଇବେ ଆପଣ ଖାଇବେ।
ହଁ ହଁ ହଉ ଆଉ ମୁଁ ରଖୁଛି ପରେ କେତେବେଳେ କଥା ହବା ଆଉ।
ହଁ ହଁ ହଉ।
ହଉ।